କଣ ଖାନ୍ତି ସେ କଥା କଣ?
ଆଁ।
ହଁ ଆଜିତ ବର୍ଷା ପାଗ ଆଉ ଭଲ ଥଣ୍ଡା ପାଗ ହୁଁ ଖାଇଦେଇଥିବ ଶୋଇଥିବ ଆଉ।
ହଁ।
ଆମର ଏବେ ଏଇ ଏ ବାହାରେ ତ ଚୁଲ୍ହି ରୋଷେଇ କରିପାରିଲିନି ଘର ଭିତରେ ସବୁ ହେଲା ରୋଷେଇବାସ ଆଉ। ରାତି ଚାର୍ଟାରୁ ଉଠିକି ଚାରିଟା ବାଜି ନଥିଲା ସାଢେ ତିନ୍ଟା ବେଳୁ ଉଠିକି ଫୁଲ ତୋଳିବାକୁ ମତେ ଲାଗିଲା ଅଧଘଣ୍ଟେ ତାପରେ ଲା ଟିନି ଗଲି ଆସିକି ଏ ବାସନ ଥିଲା ମାଜିଲି କାଲି ଆ ଆଇଁଷ ହେଇଥିଲା। ଆଉ ଚୁଲି ଲିପିଲି ପାଉଁଶ କାଢି଼ଲି ପୁଣି ଘର ଫର ଖରିକିକି ପୋଛାପୋଛି କଲି। ଆଉ ଗାଧୁଆପାଧୁଆ ମୋର ପାଞ୍ଚ୍ଟା ବାଜି ନଥିଲା ସରିଗଲା। ଆଉ ତାପରେ ପୁଣି ଠାକୁର ପୂଜା କରିକି ପାଣି ଆସିଲା ଯେମିତି ପାଣି ଆଣିଲି ଟ୍ୟପ୍ ରୁ ଯାଇଁକି ଲୁଗା ବର୍ଷା ସେତେବେଳକୁ ଟିକେ ଟିକେ ପକେଇଲାନି ଝିପିଝିପି। ଚା ଥରେ କରିକି ଆଙ୍କୁ ଦେଲି ଇଏ ଖାଇକି ତାଙ୍କର ଗଲେ ଦୋକାନ। ପୁଅ ଗଲା ଟିଉସନ ଖାଇକି। ପୁଣି ମୁଁ ମୋର ଚା ପିଇକି ବାପା ବୋଉଙ୍କ ପାଇଁ ପୁଣି ଆଉ ଥରେ ଚା କଲି ଥଣ୍ଡା ହେଇଯିବ। ହଁ ସେଇଟି କଣ କଲି ନା ଓହୋ, ମୋତେ ଆଜି କଣ ନିଦ ଲାଗିଲାଣି ଭାର ଜୋରେ। ଆଉ ଶୋଇବି ମୁଁ କହିନି ଶୋଇ ପଡିଛନ୍ତି ପୁଣି ରୋଷେଇ ବାସ କଣ କରିବି ମୁଁ ଯାଉଛି ମେଗି ମେଗି କା ଏବେ ସବୁ କାମ ଆଉ। କୋବି କାଲି ଗୋଟେ ଆଣିଥିଲେ ଆମ ମାର୍କେଟ୍ ନଠୁଆଘରୁକୁ। ବଡ ଟେ ମୁଁ ସେଇଟାକୁ କାଟିକି ତରକାରୀ କରିଦେଇଛି। ପୁଣି ଭାବିଲି ଯଦ ଦି ତରକାରୀ କରି ପଖାଳ ର ଆଗେ ଖାଇବା ଆଉ ଗରମ ପୁଣି ରାନ୍ଧିନି। ଆଉ ଏଇ ଯୋଉ ଦେହ ହାତ ପୁରା ବିନ୍ଧୁଚି ଏତେ ଭୋରୁ ଉଠିକି ଗାଧା ଫାଧା କଲା ବେଳକୁ।
ମୁଁ ଏଇ ଗରମ ବି ଏଇ ଖାଇକି ସା-ଏଗାରଟା ତିରିଶ ଥିରେ ଗରମ ଖାଇକି ଉଠିକି ଦେହ ଟା ଭାରି ମାନ୍ଦା ଲାଗୁଚି ତ।
ହଁ।
ତ ଆସି ନାହାନ୍ତି। ତାପରେ ପୁଅ ଯଦି ସ୍କୁଲ୍ ରୁ ଆସିବ କି କଣ କହି ହଉନି ବର୍ଷା ପାଗ। ଆସିଲେ ଭଲ ନ ଆସିଲେ ତାର ଚାରଟା ବେଳକୁ ଆସିବ। ଇଏ ବି ଆସିନାହାନ୍ତି ଘରକୁ। ଆସିଲେ ଖାଇବା ପିଇବା ପୁଣି ଚାଲିବ ତାଙ୍କର। ବାସନ ସେମିତି ପଡିଚି ମଜା ଧୁଆ କରିନି। ଆଉ ରାତିକି କହୁଥିଲେ ଗାଁ ପାଖରେ ଯଜ୍ଞ ହଉନି ହନୁମାନ ଯଜ୍ଞ।
ହଁ।
ସେଇଠିକି କହୁଥିଲେ ଟିକେ ଯିବାକୁ ଅ, ହଁ ଆଜି ପୂର୍ଣ୍ଣାହାତି ହବ। ଅଁ, ଆସିକି ସବୁବେଳେ ଡାକୁଚନ୍ତି ସେ ତାଙ୍କ ସାଙ୍ଗମାନେ। ଆଉ କୋଉଦିନ ଭାଉଜକୁ ନେଇକି ଆସିବ। ଆଉ ମୋତେ କହୁଥିଲେ ମୁଁ ଯଦି ପାଗ ହବ ଯିବା ଆଉ ରାତିକି ନହେଲେ ଆଉ କଣ ଦେଖିଆ। ଆ, ରୋଷେଇ କରିଦେଲେ ହବ ତାହେଲେ ତୋମ ଯିବ ଯଦି ଖାଇ ପିଇକି ଆସିବ ପୁଅକୁ ନେଇଯିବ ଆଉ।
ହଁ।
ଆଉ ତୋମର ସବୁ କଣ ଖାଇଛ ଆଜି?
ମୁଁ ଖାଇଥିଲି ପଖାଳ ଭାତ ଆଉ ପଖାଳ କ ତ ଆଳୁ ଭଜା କାକୁଡି ଝୋଳ ହୁଁ,।
ହଁ ଆଉ ଏବେ ଝିଅ
ଝିଅ ଆଜି ସ୍କୁଲ୍ ଯାଇଛି।
ସ୍କୁଲ୍ ପଳେଇଚି।
ହୁଁ। ନା ସ୍କୁଲ୍ ଯାଇଛି।
ହଁ। ଅ, ଏଇନା ଘର ଫାଙ୍କା ପୁରା ଛୁଆ ସ୍କୁଲ୍ ଖୋଲିଲା ମାନେ ଯିବେ ଏ ଘର ଫାଙ୍କା।
ବସିବା ଶୋଇବା ଛଡା କଣ ଅଛି କାମ? ହାଲୋ!
ହଁ। ଆଉ?
ଆଉ ଦାଦା ନାହାନ୍ତି ଘରେ?
ନା। ସେ ଯାଇଛନ୍ତି କୁଆଡେ ଔଷଧ ପାଇଁ ଯାଇଛନ୍ତି ଆଣିବା ପାଇଁ।
ଦାଦା କେତବେଳେ ଆସିବେ?
ଏ ଔଷଧ ଔଷଧ ପାଇଁ ଯାଇଛନ୍ତି ଆସିବ ଗୋଟେ ଦିଟାକୁ ଆଉ। ହଁ।
ଖାଇବେ ସେତେବେଳେ ପୁଣି ସାଙ୍ଗ ହେଇକି ଆଉ ନା କଣ?
ହଁ।
ଓହୋ। କଣ କରୁଛନ୍ତି କି ଯାଇକି ଏତେ ସମ?
କଣ ହେଇଛି? ହାଲୋ।
ହଁ ହଁ। ଓ ଆମ ମେସିନ ପକେଇଥିଲା ସିଲେଇ ହଉଛି ନା ସବୁ?
ହଁ ହଁ।
କରୁଛ ମୋର ଥିଲା ତ ଦିଟା ଏବେ ଝିଅ ଆଣି ଥିଲା ଶାଢୀ ରଜରେ ସେ ଦେଇ ଥାନ୍ତି ଭଲ କି ଟିକେ ବ୍ଲାଉଜ ଦିଟା ପିସ କାଟି ଦେଇଥାନ୍ତ ଆଉ ମୁହଁ ସିଲେଇ କରିଦେଇଥାନ୍ତ। ହ୍ୟାଲୋ।
ହଁ।
ତମକୁ ଭଲେଇ ବ୍ଲାଉଜ ପା ସିଲେଇ ଆସିଛି।
ନା।
କେତେବେଳେ ସେ ଆସିଲେ ତାର ମାପ ଦେଇଦବ ତମେ ଦେଖିବା କୋଉଦିନ ଆସିବ ଛୁଟିରେ। କହିବି ନା କହୁଥିଲା ବୋଉ ଉ ଏଇଠି ମାଙ୍କ ପାଖରେ ଦେଇଦେବି ମୁଁ କଇଲି ସିଏ ରଜରେ କଁ ଗୋଟେ ଦବୁ ଏଇନା ବର୍ଷା ବୁଲା ଟାଇମ। ଆଉ ଦିନେ ଆଇ ତୁ କୋଉ ଏଇନା କୁଆଡେ ପଳଉଛୁ ଶାଢୀ ରଖିଦେଇକି ଯା।
ହୁଁ।
ହାଲୋ।
ହଁ। ଆଉ?
ଆଜି ଟିକେ ଦେଖୁନା ପା ହଁ ପଗ କେମିତି ଲୁଗାପଟା ଟିକେ ବି ଶୁଖୁନି ଏବେ ଏଇ ଚିପୁଡିକି ଏଇ ପାହାରେ ଟିକେ ପକେଇଛି। ମୁଁ ସେମିତି ତ ବୁନ୍ଦେ ବୁନ୍ଦେ ପକଉଛି ବର୍ଷା ଟ କଣ ପକେଇ ଜଣି। ପାଣି ଟିକେ ନିଗିରିଗଲେ ଲୁଗାପଟା ପ୍ୟାନ କତିକି ନେଇ ଯିବି। ତମେ କୋଉଠି ଶୁଖେଇଛ ତୁଗ?
ମୁଁ ସେଇ ପଦାରେ ଶୁଖେଇଛି।
ସତରେ ନା ଅଛି ବାହାରେ କୋଉଠି ଜାଗା?
ପଦାରେ
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ। ତମକୁ ଭଲସେ ଶୁଭୁନି ଶୁଭୁନି। ଶୁଭୁଛି ନା। ଆଜି ପିଜୁଳି ଖାଇବ କି ପିଜୁଳି ଖାଇବ କି।
ମା ଜେଜେ ଘରେ ଅଛନ୍ତି ନା।
ହଁ ହଁ ଘରେ ଅଛନ୍ତି।
ନା କୁଆଡେ ବସିଛନ୍ତି ବାହାରେ ଖାଇ ପି ସାରିବେନି ସିଏ ଆଉ।
ହଁ ସେ ବାହାରେ ବସିଛନ୍ତି ଆଉ ଖାଇ ପିଇକି ଆଉ କଣ କରିବେ ତାଙ୍କର ଆଉ କାମ କଣ। ତମର ରୋଷେଇ ସରିଲାଣି ରୋଷେଇ ସରିଲାଣି।
ହୁଁ।
ହ୍ୟାଲୋ ରୋଷେଇ ସଇଲାଣି।
ମୋର ଚୁଲିରେ ରୋଷେଇ ହେଇଛି ନା ଗ୍ୟାସରେ କହିଲ। ଓ ଘର ଭିତରେ ତମର ରୋଷେଇ ଘର ଟା ଆମର ବାହାରେ ଚୁଲିଟା ତ ସେଇଥିପାଇଁ ବର୍ଷା ପକେଇଲା ଆଉ ହେପାରୁନି ରୋଷେଇ ଆଉ।
ହୁଁ ବାହାରେ ହେଲେ ତ ହଇରାଣ ଆଉ ସେୟା ଆଉ।
ଗ୍ୟାସ କେତେ ପଇସା ଯିବ ଏଇନା ବର୍ଷା ଚାରି ମାସ।
ହଁ।
କୋଉଠି ଟିକେ ତାଟି ଫାଟିକି ଚାରଆ ଟିକେ କରିଦେଲେନି କହକ ଯା ଖରା ଦିନ ଗଲା।
ହଁ।
ହଇରାଣ ହେବେ ଆଉ। ଗ୍ୟାସ ରେ ରୋଷେଇ କଲେ ଘର ଚାଉଳ ତ ନୁହଁ ବି ପି ଏଲ ଯେମିତି ହେବାକୁ ପଡିବ।
ହଁ।
ଯାହା କରିକି ପୁଣି ବଞ୍ଚିବ ନା ଆଉ। ଆଉ ନହେଲେ ଏଇ ଯୋଉ ଘର ଚାଉଳ ଅଛି ଆଉ ଚୁଲିରେ ରୋଷେଇ କ କ ରାନ୍ଧି ହବ ଆଉ ନାଇଁ
ତାକୁ କହ ଝରକା କତିକି ଆସିବ ନା ମୁଁ ତାକୁ କଣ କହିବି ସେଠି ରିପ୍ଲାଏ ଦବ।
ହ ।
ହ୍ୟାଲୋ।
ତମ ବଡଯା ପଖାଳ ଖାଇସାରିଥିବେ।
ବଡ ଯା ପଖାଳ ଖାଇ ତା ସେଠି କୋଉଠି ବସିଛି।
ଏ ଏବେ ବୋଧେ ଖାଇଛନ୍ତି ନା କଣ।
ହଁ।
ହ ମୁଁ ଭାବୁଛି ବୋଧେ ଶୋଇପଡ଼ିଲେଣି ନା କଣ ଆଜି କାଇଁ ଦେଖା ଯାଉନାହାନ୍ତି। କି ତାଙ୍କ ଦେହ ଭଲ ନାଇଁ ନା କଣ ତା ପରେ ସକାଳୁ ଟିକେ ଦେଖା ଦେଖି ଦେଖା ହୁଅନ୍ତି ବାହାରୁକ ଟିକେ ଦେଖିଦେଲେ ବର୍ଷା ପକେଇଲା ବୋଧେ ଘର ଭିତରେ କାଁ ହେ ରହିକି ରୋଷେଇ ବାସ ଚାଲିଲା ଆ।
ସେଛି
ଏତେ ଲେ ଡେରିରେ କଣ ଖାଉଛନ୍ତି। ଭୋକ ହେଇନଥିଲା କି ନା କଣ ବୋଧେ ଖାଇ ଦେଇଥିଲେ ଜଳଖିଆ।
ହଁ।
ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ। ଆଉ କଣ?
ହ ହଉ ଆଉ କଣ କହୁଚ କୁହ? ତମର ସବୁ ଆଉ କଣ ଘରେ ସବୁ ଖବର ଭଲ ନା? ହୁଁ।
ଗାାଇ, ଗାଇ
ହଁ।
କଣ, କଣ ଗାଇବା
ହଉ, ମୁଁ ଏଇ ଏବେ ଇ ଆସି ଦୋକାନରେ ପହଞ୍ଚିଲେ ତ ଘରେ ଖୋଜିବା କୁଆଡେ ଯାଇଛି ବୋଲି
ତମେ କୋଉଠି ଅଛ କି?
ହଁ ଏ ପହଞ୍ଚିଲେ ବର୍ଷା ଛାଡ଼ିଲା ଆସିଲେ ଆଉ।
ଆଉ ଗୋଟେ ବୋଲି, ହଁ।
ହଉ।
ହ
ମୁ ରଖୁଛି ଯାଇ ତାଙ୍କୁ ଟିକେ ଗୋଟେ କାମ ଥିଲା କହିବି। ଡେଲି କହୁଛି ଶୁଣୁନାହାନ୍ତି। ଆଜି ମନେ ପଡିଛି, ପାଗ ଥଣ୍ଡା, ଗରମ ଦିନେ କରନ୍ତିନି ସେଇଟା ସେ ଜାଳ ଦିଟା ହାଣିଦେବେ ଆଜି। ଛାଡିଯାଇଚି ବର୍ଷା।
କି ଜାଳ?
ନହେଲେ ରଖିଦେଇଥିବି ସେହି ଗୁହାଳ ଭିତରେ ପାଗ ହେଲେ ରାନ୍ଧମି।
ହୁଁ। କାଟନା, କାଟନା ଟାଇମ୍ ହେଇନି। ଟାଇମ୍ ହେଇନି।
ହଁ ହେଇଗଲା